ହାଲୋ।
ମୁଁ ଭାବିଲି ଉଠେଇବନି।
କେମିତି ଭାବି ପାରିଲ?
ହୁଁ ତମେ ତ ଉଠାଅନି।
ହଁ କି।
ହଁ।
ତମେ ଭାବୁଛ ତମ ଜାଗା ଟାକୁ ମତେ ଦେଇଦଉଛ ବୋଧେ।
ହୁଁ। କଣ କରୁଛ?
ଭାବୁ ଥିଲି।
ହଁ ଚୁପ।
ହୁଁ। ଚୁପ ତ ରହିବି କଥା ହବ କିଏ?
ମାନେ ଟପିକ ଚେଞ୍ଜ।
ତାହେଲେ ଏବେ କୋଉ ଟପିକ?
ଉପେଇ ପଳାଉ ପଳାଉ ପୃଥିବୀ ଫାଟିଗଲା ବହି ଟା ପଢ଼ିଚ ମାନେ ସେଇ
ହଁ ହଁ ହଁ ବେଲ ହଁ ବେଲ ପଡୁଥିବ। ବେଲ ପଡୁଥିବ।
ହଁ। ମନେ ଅଛି ଛଡ଼ାର।
ମନେ ଅଛି ସେଇଟା ମନେ ଅଛି ଆଉ ଗୋଟେ ଯୋଉ ବିଲୁଆ ଯୋଉ କଲର୍ ହେଇଯାଇ ଥିବ ସିଏ କହିବ ମୁଁ ରାଜା।
ସେଟା କଣ କୁହନା ସେ ଥିଲା ବିଷଟା ନା।
ଚତୁର ବିଲୁଆ ନା କଣ?
ହଁ ଚତୁର ନା ତମେ ଏଠି ନୂଆ ନୂଆ ମନେ
ମାନେ। ମନେ ତ ପଡୁନି ଯାହା ଗଟେ କହି ଦେବା କଥା ଆଉ।
ଶୃଗାଳ କଣ ଗୋଟେ ଏମିତି ଥିଲା?
କେବେ ର। ନାଇଁ ରୁହ ବ ନାଇଁ କୋଉ କ ମାନେ କଲର୍ କୁ ଶୃଗାଳ ଏଇଟା
ହଁ ନୀଳବର୍ଣ୍ଣ ଶୃଗାଳ।
ହଁ। ୱାଉ। ଭଲ ମନେ ରହିଛି
ଆଉ କାଲବେରିଆ କାନ୍ଦୁଚି।
ସେଇଟା ତ ଏଇଟା ମନେ ପଡୁନି।
ମନେ ପଡୁନି ଗଛ ଥିବ। କାଲବେରିଆ ଗଛ ଗୋଟେ ପକ୍ଷୀ ଥିବ
କା ଯଉ କଣ ସେଇଟା ଯୋଉ ପକ୍ଷୀଟା ମନେ ପଡିଲା। ଗଛ ଟା ମନେ ପଡିଲା କିନ୍ତୁ ଟପିକ୍‌ଟା ମନେ ପଡୁନି ଆରେ କଣ ଅଣ୍ଡା ଫଣ୍ଡା
ହୁଁ ନା ନା ଛାଡ଼ ଛାଡ଼ ତମେ ସେ ଅଣ୍ଡା ପାଖରେ ଅଟକି ଯାଇଛ। । ଛାଡ। ଆଉ ଦେଖିଛ ମାଙ୍କଡ଼ ମାନଙ୍କର ଯୋଉ ଜହ୍ନ ବାଲା ଯୋଉ ଧରା ଧରି ଟା।
ହଁ ଯଉ ପାଣିିକି ଅନେଇ କି ଧରା ଧରି ହେଉଥିବେ ତ। ହୁଁ ମନେ ଅଛି।
ହୁଁ
ଟୋଟାଲ୍ ଏମିତି ମନେ ନାହିଁ ଏମିତି ନହ
ମୋର ବି ସେ ମୋର ବି ସେ ଟୋଟାଲ୍ ମନେ ନାହିଁ।
ବା ଅର୍ଥ କଣ ଜାଣିଛ?
ବା
ବାଃ ବାଃ ଟପିକ ଗୋଟେ ପଞ୍ଚମରେ ନା ଚତୁର୍ଥରେ ଥିଲା। ଆମ ସାର୍ ପଚାରଥିଲେ ଟୋଟାଲ୍ ଶ୍ରେଣୀ ଗୋଟେ ଗପ ମାନେ ସେଇଟା ଗୋଟେ ଆମର କଣ କହିଲ ଗୋଟେ ଗୀତଟେ। ହଁ ପଦ୍ୟ ଟା ସେଥିରେ ଲେଖା ହେଇଥିଲା। ବା ଖାଇ କଣ ଗୋଟେ ଏମତି ଗୋଟେ ଥିଲା ସେଇ ବା ର ଅର୍ଥ ର୍ଥ କଣ ବୋଲି ପଚାରିଥିଲେ ସେଇଟା କେବଳ ମୁଁ ହିଁ ମୁଁ ହିଁ କହିଥିଲି ହଁ। ମୁଁ ହିଁ ଏକା ସେଟା କହିଥିଲି ହଁ। ଭାବି ଭାବି କହିଥିଲି। ସେଇଟା କେବେ ସାବାସୀ ମିଳିଥିଲା ଜାଣିଚ ମତେ।
ହୁଁ।
ସେତେବେଳେ ସବୁ ସାର୍ ମୋର ମାନେ ମତେ ଫେବରାଇଟ ରଖିଥିଲେ।
ଏବେ ଆଉ ନାହିଁ ଆଉ।
ଏବେ ବଡ ପିଲା ହେଲଣି ଆର୍ ଏବେ କେହି କାହାର ଫେବେରେଟ ନୁହନ୍ତି। ଆମର ଟିଚର ମାନେ ଫେବରେଟ ନୁହନ୍ତି କି ଟିଚର ମାନଙ୍କର ଆମେ ଫେବରେଟ ନୁହନ୍ତି।
ସେଇଆ।
ହୁଁ। ଏବେ ଦୁନିଆ ଟା ମାନେ ଆମେ ଏବେ ଯୋଉ ମାନେ ଇଏରେ ଅଛନ୍ତି ସେଟା କେବଳ ପଲିଟିକ୍ସ ରେ ଚାଲିଚି ସବୁ।
ପଲିଟିକ୍ସ ଯେ ରାଜନୀ
ହୁଁ।
ଖାଲି ହଣା କଟା ପଇସା ପତ୍ର।
ଥାଉ ଚୁପ।
ଜୋସଲରେ କେତେ ମାର୍କ ଅଛି ତମର?
କୋଉଟାରେ?
ଯୋ ଧରିକି ଆଇଲ ସାର୍ଟି ପିକଟ
ମୋର ତ ବାହାରି ସାରିଥିଲା ଆଗରୁ। ଫାଷ୍ଟ କ୍ଲାଶ ଅନର୍ସ୍ ୱିଥ ଡିସେନ୍ଶନ ଏଇଟ ପଏଣ୍ଟ ନାଇନ୍ ସିକ୍ସ।
ବୋପା ମା।
କଣ ବୋପା ମା ତମେ ଯୋଉ ସେଭେନ ପଏଣ୍ଟ ରଖୁଚ। ମୁଁ ଯୋଉ ସବୁ ମିଶେଇକି ମୋର ଏଇଟ ପଏଣ୍ଟ କେତେ। ହଁ ହଁ ତମେ ଆଉ କୁହନି ହେଲା ତମ ମାର୍କ ମୁଁ ଦେଖି ସାରିଚି। ମୋ ଆଗରେ ସେ ଷ୍ଟାଇଲ କଥା ଥା ମାରନି।
ଆରେ ସତରେ ମୁଁ ପାଠ ପଢନି।
ମୁଁ କଣ ପଢେ ନା ଆରେ ହଁ ଆରେ ମୁଁ ବି ସେଇ ମୁଁ କୋଉଠି ଏତେ ମାର୍କ ରଖିଦେଇଛଚି କି ସେଇ ତ ସେ ସେଭେନ ଏଇଟ ର କଥା ଆଉ କଣ କିି?
ମୋର ଅଛି। ମୋର ଅଛି ସେଭେ ପଏଣ୍ଟ ଫୋର୍ ୱାନ ତମରତ ଅଛି ଏଇଟ ନାଇନ୍ କହିଲା ଭଳିଆ।
କଣ ସେଟା ତ ମୁଁ କହୁଚି ସେଟା ତମେ ଯେତେବେଳେ ତମେ ଟୋଟାଲ୍ ସାଟିପିକେଟ୍ ପାଇବନି ଲାଷ୍ଟ କୁ ତମର ବି ଏଇଟ ପଏଣ୍ଟ କେତେ ହେଇଯିବ। ଟୋଟାଲ ତମ ତମେ ଏଇଟା ତମର ସେକେଣ୍ଡ ସେମିଷ୍ଟାର ରେଜଲ୍ଟ ନା ଫାଷ୍ଟ?
ଫାଷ୍ଟ।
ଫାଷ୍ଟ ଜଷ୍ଟ ଏଇ ଆରମ୍ଭ ତମେ ତ ଆହୁରି କେତେ ତମର ଛଅଟା ଯାଙ୍କ ସେମିଷ୍ଟାର ବାହାରିବ। ତାପରେ ଯାଇକି ପୁରା ଫାଇନାଲ ବାହାରିବ। ଛୁଆ ଫାଷ୍ଟ ରୁ ସେଭେନ ର ଖିଲାଣି ମୁଁ ବି ଫାଷ୍ଟ ସେଭେନ ରଖିଥିଲି। ଭଲ ବଢ଼ିଆ ମାର୍କ ରଖିଚ।
ମାର୍କ ରଖିଲେ କଣ ହବ କୋଶ୍ଚିନ ତ ପଚାରିଲେ ମୁଁ କହିପାରୁନି।
କାଇଁ କିଏ ପଚାରିଲା କହିପାରୁନ।
ତମେ
ମୁଁ କଣ ପଚାରିଲି କି ତମେ କହିପାରିଲନି।
କୋଉଠି କାହାକୁ ଗୋଟେ ପଚାରିଥିଲ ନା କଣ ପା।
ହୁଁ। ତମେ ଟିକେ ଅଧିକ ଭାବି ଦୋଉଚ ଏଠି ଟିଉସନ ନା କଣ ପଚାରିଥିଲି କହିପାରିଲନି।
ହୁଁ। ତମେ ମୋତେ ପାଠ ପଢଉନ ଘଣ୍ଟେ ଘଣ୍ଟେ ଲାଗେ। ନଲେଜ ବଢନ୍ତା। ପଲିଟିକାଲ ସାଇନ୍ସ।
ପଲିଟିକାଲ ସାଇନ୍ସ ଠିକ ଅଛି, କାଲିଠୁ ଷ୍ଟାର୍ଟ ହେଲା।
ଡନ୍।
ହଁ। ମତେ ତମ ଶିଲା ବସ୍ ଟା କହିବ।
ମୁଁ ଜାଣିନି।
ଜାଣିବ, ଜାଣିନା କଣ। ହଉ ଠିକ୍ ଅଛି ମୁଁ ଦେଖି ଦେବି।
ଠିକ୍ ଅଛି।
ହୁଁ।
କଣ ଜାଣିଚ ସବୁ ରାଜନୀତି ସେଠି କହିଲ।
ଜାଣେନା। ଜାଣିଚି, କାଲି କି ପଢେଇଲେ କହିବ।
ହୋଉ ଠିକ୍ ଅଛି। ଖାଲି ଟା ଟପିକ୍ ରୁ ନା ଫାଷ୍ଟ ଫଣ୍ଡାମେଣ୍ଟାଲ୍।
ହୁଁ।
ଆଗ ଫଣ୍ଡାମେଣ୍ଟାଲ୍ ନା
ହଁ।
ନୋ ବେଶୀିକ୍ ଜିନିଷ ଜାଣି ନ ଥିବ। ଡାଇରେକ୍ଟ ବହି ଭିତରେ ପଶିଲେ ହବ କି?
ହୁଁ।
ଖନ୍ଦ କୁ ଭାଗବଧ ପଢ଼ିଲା ଭଳିଆ ଶୁଭ
ଆରେ ଶୁଣ, ବହି ଟପିକ୍ ସହିତ କିଛି ମାନେ ସମ୍ପର୍କ ନ ରଖ ଆରାମ୍ ସେ ଭଲ ମାର୍କ ରଖି ପାରିବ, ବାସ୍ ତମେ କନସେପ୍ଟ କ୍ଲିୟର ଥିବା ଦରକାର। ହଉ ଫଣ୍ଡାମେଣ୍ଟଲ ଆଉ କିଛି ନୁହଁ, ନିଜ କ୍ରିଏଟିଭି ମାଇଣ୍ଡ କୁ ଥୋଇଦବ ଖାତାରେ। ସରିଲା।
ପେଜ୍ ଫୁଲ୍, ତିରିଶ ପଇତିରିଶ ନା
କେତେ ପେଜ୍ ଲେଖ ଏକ୍ସାମ ରେ?
ମୁଁ ଲେଖିଥିଲି ଛବିଶ ସତେଇସି।
ମା ଲୋ ପିଲାଟା ଅଛିି ପୁର ପ୍ରୋ
କଣ ଖାଲି ଏ ପେଜ୍ ଫୁଲ କରିବା କ
ହଁ, ଆରେ ହଁ ଯାହା ଆସେ ଲେଖିଦବ।
ଯୋଉଟା ପଡିଗଲା ମାନେ ମୋ ଇଏରେ ସେ କଣ କହିଲ ମୋ ଅଣ୍ଡରରେ ଯୋଉ କୋଶ୍ଚିନ୍ ଟା ତାର ତମ୍ ମାନେ ସବୁ ଏକ କରିଦେଇଚି ତା ବିଷୟରେ ଲେଖିକି। ଏକାଥରେ ତିନି ଫାଳ, ଚାରି ଫାଳ ଲେଖା ହବ।
ହୁଁ।
ତା ର ଅଜା ଠୁ ଆରମ୍ଭ କରିକି ତା ମାନେ ଉଁ ନାତି ନାତୁନ ପର୍ଯ୍ୟନ୍ତ ସମଣ୍ଡେ ସବୁ ଜିନିଷ ଲେଖ। ଦେଖିବା କେତେ ଟି ଚର ଦେଖିବା ତମର କେତେ ପଢିଆର ଦମ୍ ଅଛି ପଢ
ହୁଁ, ହୁ ଆମର ସେମି ଗମେଣ୍ଟ କଲେଜ ନା?
ହୁଁ, ସେମି ଗର୍ମେଣ୍ଟ ବି ନ ପ୍ରାଇଭେଟ ଟା।
ପ୍ରାଇ ଭେଟ ତ ପୁରା ହଣ୍ଡ୍ରେଡ। ବଟ ସେନ୍ ସିଅର ତୁମେ ବହୁତ ମସ୍ତ ମାର୍କ ରଖିବ ବହୁତ।
ଏଇ ଅଟୋ ନମନସ୍। କଲେଜରେ ପଢିକି ଗମେଣ୍ଟ କଲେଜ୍ ମାନେ ପିଲାଙ୍କ ଜୀବନ ବରବାଦ ମାର୍କ ବି ଦେଉନାହାନ୍ତି।
ହୁଁ
ମାନେ ଖାତା ଦେଖ ଖାତା ହିଁ ଦେଖୁନାହାନ୍ତି ଠିକ ସେ
ଜଣଙ୍କର ବ୍ୟାଗ ଲାଗିଯାଇଛିାଯେ କାଲି ଛାଟି ପିଟି ହଉଛିଇ କଲେ
ହଁ ପା ବହୁତ ପିଲାଙ୍କର ଲ ତମ କଲେଜରେ
ହୁଁ
ତମ ସାଙ୍ଗ
ସାଙ୍ଗନ ସାନ ହବ ହେ ସବୁ ତକ ଆଉ ଏ ଯୋଉ ତକ ପ ଡୁଛନ୍ତି ମୋ ସହ ସବୁ ତାକ ସାନ
ହଁ ତମେ ଡ୍ରପ ନେଇଥିଲ ନା ସେଇ ଲାଗି
ହୁଁ ମୋର ଇଚ୍ଛା ନାହିଁ ଏ ଟୋଟାଲ ଟୋଟାଲ ଇ ଇଛା ନାହିଁ ହୁଁ ଭାଇଡକୁଛନ୍ତି ଚିହ୍ନା ପିଲାଲା ରା ନା
ହୁଁ
ଭାବୁଚି ପ୍ଲସ ଥ୍ରୀ କରିବିନି ବୋଲି ଜାଣିଚନା।
ତିଓ ୟାର
ପଇସା ବରବାଦ ଆଡମିସନ ଯାନୀଚ କେ ପୁରା ନଉଛନ୍ତି ଦଶ ହଜାର
କଣ ଦସ୍ସ୍ତ ହୋଇଯାଏ
ହ ବା
ମାନେ ଏଇଟା କଣ କି ଏମ ବି ଏ କୋର୍ସ ନା କଣ?
ସେୟା ବା ଏବେ ଦି ଆଡମିସନ ହବ ନଅ ହଜାର ଟଙ୍କା ଦେନ୍ ଫରମ୍ ଫିଲବ ହଉ ଦି ଆଡ଼ା
ଏତେ ପଇସା କଣ? ପ୍ରାଇଭେଟ ବୋଲି
ପ୍ରାଇଗଟ ବଲିଆ
ଗଲନି
ଆରେ ମୋର ଇଚ୍ଛା ହିଁ ନଥିଲା କରିବାକୁ ଗୋଟିଏ ପରସେଣ୍ଟ ମାନେ ଜିରୋ
ଆଉ ଯଦି ବି ଗଲ ଗଭର୍ଣମେଣ୍ଟରେ ଗଲନି
ମୋର ଇଚ୍ଛା ହିଁ ନଥିଲା ବା ମୋ ନାନୀ କାଲି ବାଧ୍ୟରେ ଏଇଠି କରିଦେଇଛି ମୁଣ୍ଡ ଟେନସନ୍
ଖାଲି ଷାଠି ପିକେଟେ ପାଇଁ ଷାଠି ପିଟେ ସେଥିପାଇ କହିଲା ସାର୍ଟିଫିକେଟ ରଖିଥା ଆଉଁ କହିଲେ ଆଉ କରିଦେ ତାହଲେ ଆ ଯହାଉ ପଇସା କ
ଖାଲି ପଇସା ଏଇଠି ଖାଲି ଶୋଶୁ ଶଛନ୍ତି ଜାଣିଛ ନା ଏବେ ପୁଣି ଜାଣିଛ କେମିତି ଙ୍କ ହେଇଛି ମାନେ ଯେତିକି ଡେଟ ଭିତରେ କରିବାକୁ ପଡିବ କମ୍ପଲସରି। ମାନେ ଅନଲାଇନ ଫୁଣି ପଇସା କାଟିବେ ଆଡମିସନ ଯଉ ଯାଇ କରୁଥିଲୁ ଆମେ କଲେଜରେ ସେମିତି ନାଇଁ ଆଉ। ମାନେ ଅନଲାଇନରେ ଏକା ସବୁ ହବ।
ହୁଁ। ଆଉ ତମ ବେଳକୁ ବି ସବୁ ଏନି ବିି ଲାଗି ଯାଇଛି ନା ତମର ସବୁ ସିଲାବସ ଚେଞ୍ଜ।
ହୁଁ ଆରେ ଜାଣିଛ ନା ଯୋଉ ଗୋଟେ କଥା। ଯଉ ଆସିଚି ଯଉ ଟୁ
କିଏ କହିବ।
ଆଉ ଗୋଟେ ଏରେ।
ହୁଁ ଉଁ।
ତମେ ଘୁମଉଚ କି ତମେ ଜାଣି ପାରୁନ କି? ଆଁ। ଏକ୍ସଟ୍ରା ହେଇଯାଉଛି ଆମର ବୋଲି।
ଠିକ ଅଛି ତମେ ମୋ କଥା ବୁଝିପାରୁନ?
ନାଇଁ ନାଇଁ ମାନେ କହିଲେ, ଏକ୍ସଟ୍ରା ଟାଇମ ଯାଉଛି ଭାରି ନା ଆମର। ସେଇଟା ହଉ ର